ହାଲୋ।
ହଁ।
ହଁ ଭଏସ ଟା ଶୁବା ଯାଉଚି ତ ପ୍ରପର୍ଲି?
ହଁ ହଁ।
ହଁ ତମ ଭଏସଟା ବି ଶୁବା ହୋ ଲଉଛି ଠିକ୍ ଠାକ୍।
ଓ ହୋ।
ଆ ଆ ଏବେ କଣ କରୁଛ?
ଏଇ ଘରେ ଅଛି ଆଉ କଣ କରିବା।
ଓ ହୋ। ଆଉ କଣ ସନ୍ଧ୍ୟାବେଳେ କୁଆଡେ ଆମେ ଘରେ ରୁହ ନା କୁଆଡେ କଣ ଯାଅ ବୁଲାବୁଲି କରିବାକୁ?
ନାଇ କୁଆଡେ ଯିବା ଘରେତ ରୁହେ ଆଉ।
ତମର ସେଇଠି ଗାଁ ଏଟା କଣ ଗାଁରେ ରହୁଛ ନା କଉଁଠି କଣ ରହୁଛ?
ଗାଁରେ।
ହଁ। ଗାଁରେ ରହୁଛ ତ?
ହୁଁ ହୁଁ।
ହଁ ତାହେଲେ ତ ସବୁ ତମ ସାଙ୍ଗସାଥି ମାନେ ଥିବେ ଖେଳାଖେଳି କରୁଥିବେ ଉପରଓଳି।
ହଁ।
ତମେ ଯାଉନକି ଖେଳିବାକୁ?
ଆସିଲିଣି ଖେଳିକି ବର୍ଷା ଆଜି ହଉଛି ବା ଯାଇନି ଆଜି।
ହୁଁ। ଓହୋ।
ବର୍ଷାତ ବର୍ଷା ଏତେବେଳୁ ଢାଳୁଛି ପରା।
ଯେତେବେଳେ ହେଲେ ପୁରା ବର୍ଷା ଜୋରଦାର ହଉଛି ସେଆଡେ ଆଉ ଆମର ଏଇଆଡେ ନାହିଁ ଜମା।
ଏଁ ଅବିକ ଟିକେ ଛାଡିଛି ସେତେବେଳୁ ଚଡକ ବିଜୁଳି ଜୋରରେ ବର୍ଷା ହଉଛି।
ହୁଁ। କୁଆଡେ କଣ ହଉଛି ଆମର ଇଆଡେ ପୁରା ଫାଙ୍କା ଅଛି ବଢିଆ ଥଣ୍ଡା ପବନ ଦଉଛି। ସିଆଡେ ପୁରା ନାଦୁଛି ଆଉ।
ହଁ ବର୍ଷା ଅବିଗା ଛାଡିଲା ଆଉ।
ଓହୋ। ଆଉ କଣ ମାନେ କୋଉ କୋଉ ଖେଳ ଖେଳଉଛୁ ତମେ କୋଉ ଖେଳ ଖେଳୁଛ?
ମୋର ପ୍ରାୟେ କ୍ରିକେଟ ଖେଳୁଛନ୍ତି ଆଉ।
ହୁଁ କ୍ରିକେଟ ତ ସବୁଆଡେ ଆମର ବି ଆଡେ କ୍ରିକେଟ ଆଉ।
ହଁ ହଁ।
ହୁଁ ଆଉ। କଣ ତମେ ସ୍କୁଲ ଯୋଉରେ ଟେନ୍ଥ ପଢୁଥିଲ। ମାନେ କେତେ କଣ ମାର୍କ ଥିଲା ତମର?
ତିନିଶହ ଛଅଷଠି।
ତିନିଶହ ଛଅଷଠି ହଁ ଆ ରଖିଛ ଭଲ ମାର୍କ ଆଉ। ମୋ ବି ତ ସେ ଆଖପାଖ ଥିଲା ଆଉ ବେଶୀ ନାହିଁ।
ହୁଁ ତମର ବି ସେତିକି ଥିଲା।
ନାଇଁ ତମର କେତେ କହିଲା ତିନିଶହ ଛଅଷଠି।
ହଁ।
ଆମର ସେ ଚାରିଷ।
ହଁ ସେଇ ପଠା ହେଇକା ଆଉ।
କଣ କରିବାଆ ଟ କିନ୍ତୁ ଟିକେ ସାଇନ୍ସ ଟା ନେଇଗଲୁ ଆଉ। ହଁ ଏବେ କଣ କରିବା ଟିକେ ସନ୍ଧ୍ୟା ସମୟ ଦୁପ ଦିଆହେଲା ଆଉ ବସିକି ଟିକେ ହନୁମାନ ଚାଲିସା ପଢା ହେଲା। ତାପରେ ଗୀତା ଟିକେ ପଢା ହେଲା ସନ୍ଧ୍ୟା ସମୟ ଟିକେ ପଢା ହଉଛି ଆଉ ତା ତା ପରେ ବସିକି ଟିକେ ମୋବାଇଲ ଦେଖୁଥିଲି ଦେଖିକି କହିଲ କହିଥିଲେ ଫୋନ କରିବାକୁ କେତେବେଳେ ଲାଗିଲାଣି ଲଗେଇଦବ ଟିକେ ଆଉ
ହଁ ସେ ମ୍ୟାମ ଏଇନା ତ ଗ୍ରୁପ ରେ ଥିଲେ।
ଓହୋ କଣ କହୁଥିଲି କି?
ଆ ସବୁ ଛୁଆଙ୍କୁ ଧରି ମିଟିଂ କରୁଥିଲେ।
ମାନେ କଣ ଲିଙ୍କ ପଠେଇକି?
ଲକ ନୁହଁ ମୁଁ ଯଏନ ହବାକୁ କହିଥିଲି ଆଉ।
ଓହୋ। ଆଉ ହେଇଥ ମ ହୁଁ।
ଯୋଉମାନେ ସବୁ ଭୁଲ ଭାଲ କରିକି ପଠଉନାହାନ୍ତି କି?
ମୋ ଯୋଉ ଟ୍ରାନ୍ସକ୍ରିପସନ ତ
ହଁ ହଁ।
ହଁ ହଁ।
ମୋର ବା ଫେଲଡ ହେଇଗଲା।
ଓହୋ ମାନେ ଆଉ ଜମା କରିପାରିବନି।
ନାଇଁ ସେଇ ଯୋଗୁ ତ ଆଉ ଗୋଟେ ଇଏ କରୁଛି ମୁଁ ସେଇଟାରେ ସେଇଟାରେ ମୋର ଭଲ ହଉଥିଲା ଆଉ ଇଏ ହେଇଗଲା ଆ
କରିବା କଣ ପାଇଁ ଗୋଟେ କଣେ ହଉଥିବ ଆଉ ହେଇଗଲା ଆଉ ହୁଁ ଆଉ କୁଆଡେ ହଁ କଣଠିକ ଥିବ ଆଉ ଭଲସେ ଦେଖିଲେ ଜଣା ପଡିବ
ହଁ
ହୁଁ ଆଉ କୁଆଡେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲା କି କିଛି ଦ କି କିଛି ମାସ ତଳେ
ମୁଁ ଯାଇଥିଲି ଆଉ
ଆମେ ଏବେ ଯାଇଥିଲୁ ଚିଲିକା ଟିକେ ଯାଇଥିଲୁ
ଯାଇଥିଲ
ଚିଲିିକା ହଁ ଚିଲିିକା ଯାଇଛ ନା ନଁ
ହଁ ଯାଇଛି ଚିଲିକା ପୁରୀ ଚିଲିକା କାଳିଜାଇ ସବୁଆଡେ ତ
ଯାଇଛ ତାହଲେ ଆଉ ମୁଁ ଜମା ଚିଲିକା ଯାଇନଥିଲି ଏବେ ହିଁ ଗଲି ଛୋଟ ବେଳୁ ଯାଇନଥିଲ ହଁ ଏ କଣ କି ଫାଷ୍ଟ ଗଲୁ ଏ ଗୋଠୁ କା ରେ ପଳେଇଲୁ ଏ ଭୁବନେଶ୍ଵର କ ରେ ଯାଇକି ଚିଲିକା ରେ ପହଞ୍ଚିଲା ବେଳକୁ ଗଲା ସେ ଦଶଟା ଏଗାରଟା ଖଣ୍ଣ୍ଡେ ହେଇକି ତା ତାପରେ ବୋଟର ବୁକିଂ କରିଥିଲେ ଏ ଜଣକା ବୁକିଂ କରିଥିଲା। କଉଥିରୁ ନିଜ ଆପ ରୁ
ହଁ,
ଏଇଟା ମେସେଜରେ କଥା ହେବା ଏଇଥିରେ କଥା ହେଲେ କଣ କି ଏଇଟା ତାଙ୍କ ସିଷ୍ଟମ୍ ଟା
ହଁ, ହଁ ବୁଝୁ
ହଁ, ଏଇଥିରେ ଠିକ ଅଛି।
ଓହୋ!
ସେ ଆମେ ଗଲେ ଏବେ ତ ଦୁଇଶହ ଟଙ୍କା ଲାଗି ଟିକେଟ କରିଦେଚନ୍ତି। ବସିଲୁ ପୁରା ଘଣ୍ଟାଏ ଲାଗୁଛି ପୁରା ଚିଲିକାରେ ଯୋଉ କାଳିଜାଇ। ପହଞ୍ଚିବାକୁ ଘଣ୍ଟାଏ ବସିକି ଗଲୁ ପାଣି ଭିତରେ ବଢିଆ ଥଣ୍ଡା ଥଣ୍ଡା ଲାଗୁଥିଲା ଆଉ ପକ୍ଷୀ ମାନେ ତ ହେଠି ପ୍ରବଳ। ଖାଲି ଟିକେ କଣ ଖାଇବା ଦେଖେଇଦେଲେ ଖାଲି କେତେବେଳେ?
ଏ ଯୋଉ କହିଲେ ଲଗେଇବା ପାଇଁ ଆଉ ଲଗେଇଲନି
ଓହୋ ହୋ ହଁ ତାପରେ କଣ ହେଇଛି କି ମୁଁ ଟିକେ ଶୋଇପଡିଥିଲି ତ
ଓହଁ ମୁଁ କହିଲି ମତେ ପଟା କହିଲି
ନାଇଁ ନାଇଁ ସେତେବେଳେ ଯୋ ମୁଁ ଲଗେଇଥିଲି ଆଉ ଥରେ ଲଗେଇଲା ବେଳକୁ ସେଇଟା ଲାଗିଲାନି
ଓହୋ!
ମୁଁ ତାପରେ ମେସେଜ କରିକି କହିଲି ତମେ ଦେଖିନ ଆଉ।
ହଉ ମୁଁ ଦେଖେ ଅବିକା ଦେଖିଲି ଅବି ସେତେବେଳକୁ ଚଡକ ମାରୁଥିଲା ତ ମୋବାଇଲ ବି ଅନ୍ ନଥିଲା ଅବିକା ଦେଖିଲି ଆଉ।
ଓହୋ! ସେଇଆ ହେଇଛି କଥା ମୁଁ କହିଲି କଣ ଦେଖୁନାହାନ୍ତି କଣ ଗୋଟେ ହେଇଥିବ ଆଉ ସେଇଆ ବିଜୁଳି ମାରୁଥିଲା
ଥିଲି ବା ଚଡ଼କୁ ମାରୁଥିଲେ
ଆଉ ବିଜୁଳି ମାଇଲେ କରିଦବା କଥା ଆଉ ଫସଲ ସେଇଆ ଆଉ ଆଉ ସେତେବେଳେ ଲାଗିଲାନି କଣ ଟେ ଗ୍ଲିଚ ପ୍ଲିଚ ହେଇଗଲା ବୋଧେ ମୁଁ କହିଲି ତମେ ବି ଆଡେ ବୋଧେ କରିଦେଲ ସୁଇଜି ଅଫ ତ ସେଇଥିପାଇଁ ଅସୁବିଧା ଟା ହେଇଗଲା ଆଉ। ଲାଗିଲାନି ମୁଁ ମେସେଜ କରିଦେଲି ମୁଁ କହିଲେ ହଉ ପରେ ଲଗେଇବି ଏବେ କଣ ଗ୍ଲିଚ ହେଇଯାଇଛି ବୋଧେ ସେଇଥିପାଇଁ ଆଉ କଲିନି
ହୁଁ, ହୁଁ,
ତାପରେ ଶୋଇପଇଲି, ତାପରେ ଉଠିକି ଖାଇଲୁ। ଖାଇକି ଟିକେ କ୍ଷୀର ଆଣି ବାକୁ ହଁ ପାଞ୍ଚଟା ହଉ।
ହୁଁ।
ଆଉ ତମେ କେତେବେଳେ ଖାଇଲ।
ଖାଇନି ଆଉ ଟିକେ ଯାଉ ଖାଇବା ଆଉ।
ଓହୋ ଏନା ଖାଇଦେଲେ ଆଉ ରାତିରେ ଖାଇବନି।
ଏଇନା ଖାଇଲେ କଣ ଆଉ ଏକାଥରେ ରାତିକି ଖାଉଛି ଆଉ।
ଓ ହଁ, ରାତି କେତେଟାରେ ଖାଉଛ କି ଡେରି ରାତି।
ନାଇଁ ଡେରି ନୁହଁ ଏ ଆଠଟା ଆଉ, ସାଢେ ସାତଟା ହେଇଛି।
ଭଲ ଭଲ କିନ୍ତୁ ଆମର ଇଆଡେ ଗୋଟେ ଅଭ୍ୟାସ ହେଇଯାଇଛି ଡେରି ଖିଆ। ଜଲଦି ଖାଇଲେ କିନ୍ତୁ ଭଲ ତମେ ଜଲଦି ଖାଇ ଦଉଛ ଭଲ। ଆମର ଟିକେ ଡେରି ହଉଛି ଖାଇବା ଟା ବାବା ଆସନ୍ତି ଦୋକାନରୁୁ ଆମର ଦୋକାନ ନା ଅଛି। ବରମୁଣ୍ଡା ପାଖରେ ହେଇଯୋଉ ସିଆରପିଓ ସେଇଠି ଆମର ପ୍ୟାଣ୍ଟ ସାର୍ଟ ଦୋକାନ।
କଁ ଟା।
ବରମୁଣ୍ଡା ପାଖରେ ଗୋଟେ ଯୋଉ ସିଆର ପି ଅଛି।
ହଁ ହଁ ଦେଖିଛି ସେଇଟା ଦୋକାନ ସେଇଟା ସେଇଟା ତମର।
ନା ଏଇଠି ତ ବହୁତ ସାରା ଦୋକାନ ଅଛି କଣ ଗୋଟେ ଅଛି କି?
ହଁ ସେଠି ତ ବହେ ଦୋକାନ ଅଛି।
ହୁଁ ସେଇଠି ଗୋଟେ ପ୍ୟାଣ୍ଟ, ସାର୍ଟ ଦୋକାନ ଟା ଅଛି ସେଇଟା ହଉଛି ଆମ ପ୍ରିୟଦଶ୍ରୀନି ମାର୍କେଟ।
ଅ ହଁ।
ଏଟା ଆମ ଘରଠୁ ହେଟା ହଉଛି କେତେ ଆଠହ ନଅ କିଲୋମିଟର ହଉଛି ଆମେ ରହୁଛୁ କଳ୍ପନାରେ। ଏଇ ଯୋଉ ମିଉଜିଅମ ମିଉଜିଅମ ଷ୍ଟେଟ ମିଉଜିଅମ ସେଇଠି ଆମେ ରହୁଛ ପାଖରେ। ଉଁ ଦୂର ହେଇଯାଉଛି ଟିକେ ଆଉ ଆଠ ନଅ କିଲୋମିଟର ସେ ବା କୋଡିଏ ଏକୋଇଶ ବର୍ଷ ହେଲା ଡେଲି ଯିବା ଆସିବା କରୁଛନ୍ତି। ଅଭ୍ୟାସ ହେଇଗଲାଣି ଗୋଟେ ଦୋକାନଟା ଯେହେତୁ।
ଅଭ୍ୟାସ ହେଇଗଲେ ଅଭ୍ୟାସ ହେଇଗଲେ ଡେଲି ଯିବା ଆଉ।
ହୁଁ ଆଗରୁ ସାଇକେଲ ରେ ଯାଉଥିଲେ ତାପରେ ଧୀରେ ଧୀରେ ଏମତି ହେଲା। ଟିକେ ତାପରେ ଗାଡି କିଣିକି ଗଲେ ଆଉ କୋଡିଏ ବର୍ଷ ଖଣ୍ଡେ ଆଉ। ଏ ଦୁଠି ତ ଯାଉଛନ୍ତି ଆମେ ଏଇଠି ରହୁଛୁ ଆଉ। ଏଇଟା ଆମେ ଭଡାରେ ରହୁଥିଲୁ ଭଡାରେ ରହୁଥିଲୁ ଏଇ ନାଇଁ ନାଇଁ ଆଗରୁ ଯୋଉ ରହୁଥିଲୁ ପ୍ରଥମେ ଆ ଷ୍ଟଲ ଲଗେଇଲୁ ସେ ଯୋଉ ଷ୍ଟେଟ ମିଉଜମ ପାଖରେ ସେଠି ଆଜବେଷ୍ଟ ଗୋଟେ କଲୋନୀ ଥିଲା ହେଇଠି ରହୁଥିଲୁ ତାପରେ ସେଟାରେ ରହିଲୁ ଏଗାର ଏଗାର ବର୍ଷ ଖଣ୍ଡେ ରହିଲୁ।
ହୁଁ।
ତାପରେ ତା ପଛ ବିଲଡିଙ୍ଗ କୁ ପଳେଇ ଆସିଲୁ ସେଇଠି ରହିଲୁ ଆଠ ବର୍ଷ ଖଣ୍ଡେ। ତାପରେ ଭଡାରେ ରହୁଥିଲୁ ସବୁବେଳେ ଏଇ। ଯୋଉଠି ରହୁଥିଲୁ ସେ ଚାରି ପାଞ୍ଚଟା ଘର ଛଡା ଗୋଟେ ପାଇଗଲୁ ଘର ଟେ। ତ କିଣା ହେଇଗଲା ଆଉ ଏଇ ଦି ବର୍ଷ ହେଲା ଆଉ।
ଅ ହଁ।
କିଣା ହେଇଗଲା ପଳେଇଆଇଲୁ ଆଉ।
ତମର କେତେଟା କଲ ହେଇଛି।
ମାନେ କଣ କେତେଟା କଲ କରିଛି।
ତିରିଶ ଟା କମ୍ପ୍ଲିଟ ହେଇନି।
ନା ନା।
ଆଉ କେତେଟା ହେଇଛି।
ମୋର ତ ମାତ୍ର ହେଇଛି ପାଞ୍ଚଟା ଆଉ।
ଅହ ଆ କଥା ହେଇଯିବ ନହେଲେ ମୋ ସାଙ୍ଗରେ ଆଉ।
ହଁ ମୋର ହେଇନିବା ଟାସ୍କ। ତମ ସାଙ୍ଗରେ କଥା ହେଇଯିବା। ଯା ହଉ ଭଲ ଭଲ ତମ ନାଟା ସ୍ମୃତିଟି
ଆଜ୍ଞା ମତ୍ୟୁରଞ୍ଜନ ଗିକା
ବାରିକ ମୋର ଗୋଟେ ସାଙ୍ଗ ଅଛି ସୌମ୍ୟ ରଞ୍ଜନ ବାରିକ ହଉ ଭଲ ଆଉ ଆଉ କେତେବେଳେ ଆସ ଇଆଡେ ଦେଖା ସାକ୍ଷାତ ହବ ଭୁବନେଶ୍ଵର ଆଡେ
ହଁ ଯିବା ଆଉ ଗଲେ ମୁଁ
ହଁ ନମ୍ବର ଟା ସେଭ କରିଦରେ ହଁ ମନ ପଇଲାଣି ମୁଁ ଯୋଉ କହୁନଥିଲି କି କହ ଆଉ କାମ ବିଷୟରେ ତ ମତେ ମନେ ପକେଇ ଆ ମୁଁ ତମକୁ କହିଦେବି ଆଉ ହେଲା
ଏଇ କଲ ଟା କଥା ହେଇସାରିଲେ ମୁଁ ନହଲେ ଲଗେଇବି କହିବି ଆଉ
ହୁଁ ହୁଁ କହିବା ନହେଲେ ଦେଖ ସେମ ସେ ଜିନିଷ ଟା ଶିଖଉଛନ୍ତି ତାଙ୍କଠ ଡିଟେଲସ ଟା ବୁଝି ଦେଇେଇକି ମାନେ କଣ କେମିତି ଷ୍ଟେପ ବାଇେ ଷ୍ଟେପ କୁହାହବ ତାପରେ ମୁଁ ତମକୁ କହିବି ଠିକ ଅଛି ହେଲା ହେଲେ ମୁଁ ଆଡେ ତମକୁ ଫୋନ କରିଦେବି ତମ ନମ୍ବର ଟା ମୁଁ ସେ କରିଦେଇ ସ୍ମୃତି ନାଁରେ ତା ମୋ ନମ୍ବରଟା ବି ସେଭ୍ କରିଦବ ମୋ ନାଁ ରାଜେଶ ହେଲା ସେଭ୍ କରିଦବ ମୁଁ ହଉ ସେ ଭ ଜଷ ତ ଭଲ ଆଉ ହଉ ହଉ ଠିକ ଅଛି ଟାଇମ ହେଇଗଲାଣି ମୁ ଏଇନା ରଖୁଛି ଆଉ ହେଲା।
ହଁ ହଁ।
ହଉ।
ହୁଁ ହୁୁ।